ହ୍ୟାଲୋ ହଁ ମ୍ୟାମ୍। କେମିତି ଅଛନ୍ତି।
ହଁ ଭଲ ଅଛି କହିଲ।
ଆଉ ଖାଇସାରିଲେଣି।
ହଁ ଖାଇବା ପିଇବା ହେଇଗଲାଣି ସକାଳେ ଜଳଖିଆ ହେଇଯାଇଛି ଆଉ
ଆଛା ତାହେଲେ ଆ
ହଁ ଖରାବେଳେ ଭାତ ରାତିରେ ଭାତ ରାତିରେ ଭା ଭାତ କିମ୍ବା ରୁଟି ଆଉ।
ଆଚ୍ଛା ଆମ ଗାଁମାନଙ୍କରେ ସେମିତି ନାଇ ନା
ଆଛା। ସେଇଠି ଖାଲି ବାରଟା ବେଳକୁ ଖାଇ ପକେଇ ନାଇଁ କି
ନାଇଁ ବାରଟାରେ ବି ନାହିଁ ବାସ ଗାଧେଇକିର ଆସିଲୁ ନଅଟା ଦଶଟାରେ ଯାହା ବି ଆସିଲ ଗାଧୋଇକିରି ବାକି ଖାଇବ ପକେଇବ ବାସ ସେତିକି। ଇଏ। ତାପରେ ଦିନ ସାରା ଆଉ କିଛି ନାହିଁ ବାକି କି ସନ୍ଧ୍ୟାରେ ଏମିତି କଣ ଟିକଏ ଖାଆନ୍ତି ନହେଲେ ବି ନାହିଁ ନାଇ ଯଦି ସନ୍ଧ୍ୟା ଛଅଟା ସାତଟା ଖାଇବ କିଏ ଶୋଇ ପଡ଼ନ୍ତି।
ଆଛା ଆଚ୍ଛା ହଉ ଠିକ ଅଛି ଆ
ତ ଆମେ ଆମ କଣ କହିଲ।
ଆଉ କଣ କୁହ।
ତ ଆମେ ଖାଇବା ଉପରେ ହିଁ କଥା ହେବାତ ଅଛି ଆମର ଟପିକ।
ହୁଁ ହୁଁ ହୁଁ।
ଖାଇବା ଉପରେ କିଛି କୁହନ୍ତୁ।
ଆଛା ଖାଇବା ଉପରେ ନେଇକି
ହୁଁ।
ଠିକ ଅଛି ହେଲେ ମୁଁ ବ୍ରେକ୍ ଫାଷ୍ଟ ଉପରେ କଥା ହଉଛି ହେଲା।
ହଁ।
ଆଛା ଆଜି ଆମର ବ୍ରେକ୍ଫାଷ୍ଟରେ କରାହଇଥିଲା। ହେଲା। ହେଲେ ଇଟ୍ଲି ତମେ ଜାଣିଛ କେମିତି କରାହଉଛି।
ହଁ ସୁଜି ବିରି ଏମିତି ମିଶେଇକିନା କିଛି।
ଆଚ୍ଛା ହେଲେ ତ ସୁଜି ତ ବିରି ଇ ଇଡଲି ସୁଜି ଆଉ। ବିରି ହେଲା। ହଁ କିନ୍ତୁ ସେ ଯୋଉ ଇ ଇଟଲି ସୁଜି ଆଉ ବିରି ତାର କ୍ବାଣ୍ଟିଟି କେତେ କଣ କହିପାରିବ?
ନା ଏଇଟା ତ କହିପାରିବିନି।
ସେଇଟା ତମେ କହିପାରନି ଠିକ ଅଛି ମୁଁ କହିଦେଉଛି ମନେକର ତମେ ଗୋଟେ ପାଇ କିଲୋ ବିରି ନେବା ହେଲା।
ହଁ
ହେଲେ ତମେ ଜାଣିଛ ନାଏ ପାଏ ଯୋଉ ଯୋଉ ଡବାର ଥାଉ।
ହଁ ଚାରି ଭାଗର ଭାଗଟେ ହଁ ଜାଣିଛି।
ଗୋଟେ ଭାଗ ଯଦି ତମେ ବିରି ନେଇଛ। ବିରି କିନ୍ତୁ ତମର ଯୋଉ ଅଛି ସେଇଟା ଅ ପୁରା ଗୋଟା ବିରି ନେଇିବାକୁ ପଡିବ ଗୁଣ୍ଡ ବିରି କିଛି ଦରକାର ନାହିଁ। ଗୁଣ୍ଡ ବିରି ହେଲେଇଲି ଭଲ ହବନି। ହେଲା ସେଇ ବିରିଟା ନବ ସେ ବିରି ଟାକୁ ନେଇକି। ତମେ ମିନିମମ ପାଞ୍ଚ ଛଅ ଘଣ୍ଟା। ତାକୁ ବତୁରେଇବାକୁ ପଡିବ। ବୁଝିଲ ହେଲେ ପାଣି ଯେତିକି ବିରି ନେଲା ସେ। ଏତିକି ଭଲ ଇଡଲି ହବ ଆଉ ଗୋଟେ ଗୋଟେ ଡବା ଯଦି ତମେ ବିରି ନେଇଛ ତାହେଲେ ତମକୁ ଆ ତିନି ଡବା ଅଧେ ତମକୁ ସୁଜି ନେବାକୁ ପଡିବ ଇଡଲି ସୁଜି। ତିନି ଡବା ନେବାକୁ ପଡିବ ତିନି ଡବା ହେଲେ ବି ହବନି ତିନି ଡବା ନେଲେ ଇଟଲି ପୁରା ଫାଇନ୍ ହେଇକି ଆସିବ ସୁଜି ଟିକେ ମୋଟା ଥିବ ଯଦି ତାକୁ ତମେ ବତୁରେଇବ। ବତୁରେଇକି ରଖିଦବା ଦି ଘଣ୍ଟା ବ ବ ହେଲା ତାପରେ ତମେ ଭଲ କରିକି। ତମେ ଯଦି ଏ କରିଦେଇଛ ବି
ମ୍ୟାମ ବତୁରେଇଲା ପରେ ସୁଜିଟା ତ ଫୁଲିଯାଏ ନା।
ମାନେ ବେଶୀ ସୋରୁ ବାଲିଆ ସୁଜି ହେଇଥିଲେ ଟିକେ ବତୁରେଇଦବା। ଟିକେ ମୋଟ ହେଇଥିରେ ସେ ଟିକେ ବତରଇବନି। ସାଙ୍ଗେ ସାଙ୍ଗେ ଟିକେ ଅଧଘଣ୍ଟା ଭିତରେ ଧୋଇଦବ ଧୋଇକି ପୁରା ପାଣି ଛିଞ୍ଚିକି ମିଛଡି ଦେଇକି ତାକୁ। ତମେ ସେ ବିରିଜ ତମେ ଯୋ ଇଏ କରିନଥିଲା କି ବିରିଜ ବାଟିକି ରଖିଥିଲ। ଫେଣ ହେଇକି ଥିବ ସେଥିରେ ତମେ ମିଶି ଗୋଳେଇଦବ ହଁ। ଗୋଳେଇ ଦବ ଗୋଳେଇ ଦେଇକି ହଁ ଅଳ୍ପ ଟିକେ ତମେ ଲୁଣ ଟିକେ ଦେଇକି ଭଲରେ ଗୋଳେଇ ଦେଇକି ଉପରୁ ଉପରୁ ଟିକେ ପାଣି ଛିଞ୍ଚି ଦେଇକି ହେଲା ଇଡଲି ବାଟର ଟା ତମର ବେଶୀ। କି ପାଣି ଆଣି କି ବେଶୀ ବହଳି ଆନି ସେମିତି ରହିବ କରିକି ରାତିରେ ରଖିଦବ ସକାଳେ ଇଟଲିି ଦେଇଦବ ସେଥିରେ ଆଉ ସୋଡା ଫଡା କିଛି ଦବନି ଖାର କି। କିଛି ଦବନି ଖାଇବା ଖାର କିଛି ଦବନି।
ହୁଁ
ଆଚ୍ଛା ତାପରେ ଆମର ସେ ଇଟଲିି ହେଇଥିଲା ତାପରେ ସାମ୍ବର କରାହଇଥିଲା। ସାମ୍ବାରେଁ ସାମ୍ବର କରନ୍ତି। ସେଏ ବେଲେ ଆମର କାନ୍ଦୁଲ ଯାଇ କୁନା ସେଟାକୁ ବ ବତରେ ଦେଇକି ରଖା ହେଇଯାଉଚି ତାକୁ ଟିକେ ହଳଦୀ ଦେଇକି ତାକୁ ସିଝା ହୋଉଚି ସିଝା ହେଇକି ପୁରା ଫାଇନ ପେଷ୍ଟ ହେଇଯାଉଚି ଯଦି ଭଲ କାନ୍ଦୁଲି ଆଛି ତାହେଲେ ସେଇଟା ଭଲ ସିଜିଯିବ ଫାଇନ୍ ପେଷ୍ଟ ହେଇଯିବ। ନଦେ ତାକୁ ଟିକେ ଗ୍ରାଇଣ୍ଡିଙ୍ଗ କରିଦବ ହେଲା। ଗ୍ରାଇଣ୍ଡଙ୍ଗ କରିଦେଲେ ପୁରା ଫାଇନ୍ ପେଷ୍ଟ ସେ ପେଷ୍ଟ ଟାକୁ ରଖିଥିବ ତାପରେ ତମକୁ ଯୋଉ ପରିବା ଦରକାର ସେ ପରିବା ତମେ କାଟିକି ସବୁ ଛୋଟ ଛୋଟ ପିସ୍ କରିକି ରଖିଥିବ ଆଉ ଗୋଟେ ହଁ ଗୋଟେ ତାବଲା ରେ ତମେ ଯୋଉଚି ତେଲ ପକେଇ ସେଥି ନ ଇଏ ରସୁଣ ଟିକେ ହେଲା ରସୁଣଙ୍କ ଦରଦରା କୁଟିକି ରସୁଣ ଆଉ ତମର ସୋରିଷ ଆଉ ମେଥି ଦାନା ତାପରେ ଟିକେ ତମର ଜିରା ଆଉ ଶୁଖିଲା ମରିଚ ବୁଝିଲ ଆଉ ତମର ସେ ଯୋଉ କହୁନାହାନ୍ତି କରିଲିଫସ୍ କଣ କହୁ ସେଟାକୁ ବୁସୃଙ୍ଗ ପତ୍ର ନା
ହଁ ବୃଷଙ୍ଗପତ୍ର ହଁ
ଟିକେ ଦବ ଆଉ ଟିକେ ହିଙ୍ଗୁ ଏତିକି ଦେଇଦବ ସବୁ ଫୁଟଣ ହେଇଯିବ ଫୁଟଣ ଯେମିତି ହବ ତମେ ସେଥିରେ ଯୋଉ ତମେ ପରିବା କାଟିଥିଲ ବା ଫାଳେ ଫାଳେ ପିଆଜ ଆଉ ତମର ସାରୁ କଖାରୁ ଭେଣ୍ଡି ବୁଝିଲ ଯାହା ଥିବ ମୁନିଗା ଯାହା ଥିବ ମୂଳା ଏସବୁ ଯାକ ଯାହା ପରିବା ତମର ଘରେ ଆଭେଲେବଲ ଅଛି ସେ ପରିବା ଦେଇଦବ। ସେତିର ଟିକେ ତମେ ହଳଦୀ ଗୁଣ୍ଡ ହଁ ହଳଦୀ ଗୁଣ୍ଡ ଦେଇଦବ ହଁ ଆଉ ଟିକେ ଧନିଆ ପ ଧନିଆ ଗୁଣ୍ଡ ଟିକେ ଦବ ପୁରା ଟମାଟୋ ଟିକେ ଦେଇଦବ ପୁରା ଭଲ ରୂପେ ସେଟାକୁ ଇଏ କରିଦେଇକି ଗୋଳେଇ ଦେଇକି ସେଇଟାକୁ ନା ତମେ ଅଉଥରେ ଇଏ କରିଦବ ସିଜେଇ ଦବ ହେଲା ଟିକେ ପାଣି ଦେଇକି ସିଜେଇ ଦବ ପୁର ଯେମତି ପରିବାଟା ସିଜିଯିବ ନୁଣ ଦଭ ନୁଣ ଦେଲା ପରେ କଣ କରିବ ଯଉ ଡାଲିର ଯଉ ପେଷ୍ଟ କରିକି ରଖିନ
ହାଲୋ ହାଲୋ ହାଲୋ ମ୍ୟାମ୍ ହଁ କୁହନ୍ତୁ।
ସେ ବେଁଇ ବେଁ ଏ ଯୋଉ ଡାଲି ପେଷ୍ଟା ଅଛି ସେ ପେଷ୍ଟ ଟା ସେଥିରେ ପକେଇଦବ ସିଜା ପରିବାରେ ତାପରେ ଯେମିତି ସେଟା ଫୁଟବାକୁ ଆରମ୍ଭ କରିବ ସାମ୍ବର ଉଁ ପାଉଡର ଦେଇଦବ ଟିକେ ଉଁ ତମେ ସେଥିରେ ଗୁଡ ଟିକେ ଦବ ଟିକେ ତମେ ତେନ୍ତୁଳି ପେଷ୍ଟ ଟିକେ ଦେଇ
ମ୍ୟାମ୍ ତେନ୍ତୁଳ ଆଜି କାଲି ମିଳେ ନି ନା ଏତେ ହାଲୋ ମ୍ୟାମ୍ ଆବାଜ କଟୁଚି ହାଲୋ ହାଲୋ ହାଲୋ ମ୍ୟାମ୍ ହାଲୋ ହାଲୋ ହାଲୋ